ହାଲୋ।
ହଁ କେ କଣ କରୁଛନ୍ତି।
କଲେଜ ଯାଉଛି।
ଓହୋ ଭଲ ଅଛନ୍ତି।
ହଁ।
ଉଁ ହୁଁ ଆଉ ଖାଇଲେଣି କଣ ଖାଇଛନ୍ତି।
ଭାତ ଆଉ ଡାଲମା ଚକୁଡ଼ା ଚକୁଡି ଆଉ।
ହଁ ହଁ ତମ ସେପଟେ। ଏ ସବୁବେଳେ ଭାତ ଆଉ ଇଏ ଖାଆନ୍ତି ନା ଅଲଗା କଣ ଖାଆନ୍ତି କିଛି। ଭାତ ଡାଲମା ଛଡ଼ା।
ନାଁ ଯା ଯେତେ ବେଳେ ଥାଏ ସେତେ ବେଳେ ସେଇଆ ଖାଆନ୍ତି ଆଉ।
ଓହୋ।
ଆଉ ଆପଣ କଣ କରୁଛନ୍ତି?
ଆଉ ତମେ ସେପଟେ ଏବେ ପାଗ କେମିତି କଣ ଅଛି?
ବର୍ଷା ଉଠେଇଛି।
ଓହଁ ଆଉ ମାନେ ତିନି ଚାରି ଦିନ ହବ କେମିତି କଣ ସପ୍ତାହ ହେଲା କେମିତି କଣ ପାଗ ଅଛି?
ହୁଁ ଯେମିତି ପରଦିନ ଜୋର ବର୍ଷା ହେଉଥିଲା ରାତି ସାରା। କାଲି ବି ବର୍ଷା ହେଇନି ତ କାଲି। ଆଜି ବି ବର୍ଷା ହଉଛି।
ହୁଁ ତାହେଲେ ପାଗ ବର୍ଷା ମାନେ ମେଘୁଆ ପାଗ ଦେଇଛି ଆଉ। ଆମର ବି ତ ଏପଟେ ସେମତି ଟିକେ ଖରା ଦେଇଥିଲା। ପୁଣି ମେଘ ପାଗ କରିଛି।
ଅ ହଁ।
ସେପଟେ ତମର କଣ କଣ ଓସା ବା ମାନେ ବ୍ରତ ଅଛି? ଯୋଉଟା କି କରନ୍ତି ଅଧିକ ମାତ୍ରାରେ।
କଣ କ ହୁଁ ହୁଁ ହୁଁ ହୁଁ
କଣ ସେମିତି ମାନେ ଓଷା ଅଧିକ ସେପଟେ ପୂଜା କରନ୍ତି?
ଆମ ଆଡେ ହେମିତି କିଛି ନାହିଁ। ଏପଟେ ଖାଲି ଇଏ ଅଛି ଆଉ।
କଣ ଅଛି?
ଏପଟେ ଖାଲି ମାଇନ୍ସି ଅଛି। କଳା ହରିକା ଆଉ
ଓହୋ। ମାନେ ସେପଟେ ସେମିତି କିଛି ଓଷା ଆଉ ପୂଜା କରନ୍ତିନି?
ହଁ କରନ୍ତି। ଯୋଉ ନୂଆ ଖାଇ ପରବ ନା ସେଇଟା ହିଁ କରନ୍ତି। ସମ୍ବଲପୁ ପଟେ
ଓହୋ। ସେପଟ ରେ ଖାଲି
ରଁ
ଓହୋ। କଣ କଣ ସେଦିନ ମାନେ ଅଲଗା କିଛି ଖାଦ୍ୟ କିଛି କରନ୍ତି ପ୍ରସ୍ତୁତ ନା ସେଇ
ସେ ତାଙ୍କର ଖୀରି ପୁରୀ ଡାଲମା ହେରିକା ସବୁ କରନ୍ତି। ଆଉ କଣ କରନ୍ତି ମୁଁ ଜାଣିନି।
ଓହୋ।
ଆଉ ଆପଣଙ୍କ ଘର ସମସ୍ତେ କଣ କରୁଛନ୍ତି?
ଆମର ସମସ୍ତେ ନିଜ ନିଜ କାମ କରୁଛନ୍ତି।
ଓ ହୁଁ।
ଆଉ ଆମର ତ ଏପଟେ ଏବେ ଆସୁଛି ପୁଣି ରଥଯାତ୍ରା। ଆଉ ଭଲସେ ପିଲାମାନେ ଛୋଟ ଛୋଟ ପିଲାମାନେ ରଥ ଟାଣିବେ। ଆଉ ବହୁତ ଭଲ ବି ରଥ ବନାନ୍ତି। ଆମ ଯୋଉ ଗାଁ ରେ ବହୁତ ଭଲ ରଥ ବନାନ୍ତି। ସେମିତି ଆଉ।
ହଉ ଆଉ କଲେଜ ପ ଯିବେନି?
ନାଇଁ ମୋର ତ ପଢା ସରି ସରି ସାରିଲାଣି। ଆଉ ଏବେ ତ ଘରେ ଅଛି। ଆପଣ ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ସିଟି କରୁଛି। ଯାଉଛି ସ୍କୁଲ ଯାଉଛି।
ଓହୋ। ଆପଣଙ୍କର କିଛି ମାନେ ଅଲଗା ରୋଜଗାର କିଛି ନାହିଁ?
ନାଁ
ଓହୋ। ଭଲ। ଆଉ ଆପଣ କେମିତି କଣ ପାଳନ କରନ୍ତି ସେ ଯଉ ଶୀତଳ ଷଷ୍ଠୀ ନା ଆଉ କଣ ରହିଲା ଆପଣ ରଥଯାତ୍ରାକୁ ମାନେ ଦେଖି ଯାଆନ୍ତି ନା ନାହିଁ ପୁରୀ?
ହଁ ଦେଖି ଏବେ ତ ବାହାର ହେଇଛି ନା ଯାଇପାରିବନି।
ଓହୋ।
ରଥ ଫେମସ ହେ
ହଁ ପୁରୀ ରଥଯାତ୍ରା ତ ସାରା ବିଶ୍ଵରେ ପ୍ରସିଦ୍ଧ।
ହଁ
ହୁଁ କାଳିଆକୁ ଦେଖିବା ପାଇଁ ସବୁ ମାନେ ଦେଶ ଦେଶ ବାହାରୁ ବି ଲୋକ ଆସିଥାନ୍ତି ବହୁତ ଭିଡ ହେଇଥାଏ। ପୁରୀ ରଥ ଯାତ୍ରା ଦିନ ଏବେ ତ ସ୍ନାନ ପୂର୍ଣ୍ଣିମା ଆଉ ତିନି ଦିନ ପୂର୍ବରୁ। ଆଉ ଗୁରୁ ପୂର୍ଣ୍ଣିମା ବି ସେଇଦିନ ଥିଲା ସ୍ନାନ ପୂର୍ଣ୍ଣିମା ଯେବେ ଥିଲା ଗୁରୁ ପୂର୍ଣ୍ଣିମା ବି ସେଇଦିନ ଥିଲା। ଏବେ ତ ଭଗବାନ ଅଣସର ଘରେ ଥିବେ ନା ଶହେ ଆଠ ପାଣି ଭରା ଗାଧେଇକି। ଗାଧେଇକି, ମୁଁ କହିଲି ଶହେ ଆଠ ପାଣି ଗରା ଯୋଉ ପାଣି ର ଯୋଉ ଗରା ରହିଲା ସୁବର୍ଣ୍ଣ ଯୋଉ ଗରା ସୁନା କୂଅରୁ ଆଣିଥିବେ ତା ପାଇଁ ଯୋଉ ଶହେ ଆଠ ପାଣି ସେଟା ଗାଧେଇକିନା ତାଙ୍କୁ ତ ଜର ହେଇଥିବ ସେ ଏବେ ଅଣସର ଘରେ ରହିକି ତାଙ୍କର ଚିକିତ୍ସା କରୁଥିବେ, ତାଙ୍କ ମାଉସୀ ମା ତାଙ୍କ ପାଇଁ ଔଷଧ ନେଇକି ଯିବା ପରେ ତ ସେ ଠିକ ହେବେ, ତାପରେ ତାଙ୍କ ମାଉସୀ ମାଙ୍କ ଘରକୁ ଯିବେ। ନଅ ଦିନ ପରେ ତାପରେ ବାହୁଡା ହବ। ଫୁଣି ବାହୁଡିବେ ଶ୍ରୀମନ୍ଦିରକୁ ଫୁଣି ର ଲକ୍ଷ୍ମୀ ମାଙ୍କୁ ମନେଇବା ପାଇଁ ଆମର ରସଗୋଲା ଦିବସ ବି ପାଳନ କରାଯାଏ।
ଆଉ
ଆଉ ଏବେ କଣ କଣ କରୁଛନ୍ତି?
ଏଇ ମୁଁ ଘରେ ଏଇ ଛାତ ଉପରେ ଖାଲି ବୁଲୁଛି ଏମତି କିଛି କାମ ନାହିଁ।
ଆଉ କଣ ଖାଇଥିମି
ମୁଁ ସକାଳୁ ସେଇ ଚାହା ଆଉ ପିଠା ସେଉ। ବିସ୍କିଟ ଏମିତି ଖାଇଥିଲି, ଆପଣ ସଖାଳୁ ସଖାଳୁ କଣ ଖାଇଛନ୍ତି?
ବିସ୍କୁଟୁ।
ଓହୋ ଆଉ ଦେହ ଦେହ ଭଲ ଅଛି ଆପଣଙ୍କର?
ହଁ, ଆପଣଙ୍କର?
ହଁ ମୋ ଦେହ ବି ବହୁତ ଭଲ ଅଛି। ଆଉ ଆପଣ ଏବେ ଆପଣଙ୍କ ଘର ଲୋକ ପାଖରେ ନା ଯଉ ବାହାରେ କୋଉଠି?
ନା ହଷ୍ଟେଲ
ଓହୋ ତାହେଲେ ଘରର ଖାଦ୍ୟକୁ ବହୁତୁ ହଁ ଖୋଜୁଥିବେ।
ଆଉ ଫୁଣି ଯେବେ ଛୁଟି ହବ ଘରକୁ ଆସିବେ।
ହଁ ଏବେ ନାହିଁ ଦଶରା ଛୁଟି ଆମ ଦଶରା ଭଲ ସେଠିକୁ ଯିବୁ ଏକା ଥରେ
ଓହଁ ଦଶହରା ଛୁଟି ତାହେଲେ ସେଠି ଦିଅନ୍ତି ଏ ଯାଏ।
ହଁ ଦଶ ଦିନି ଯାଣିଲୁ।
ଓହୋ। ବହୁତ ଭଲ ତାହେଲେ ସେପଟେ ଶୀତଳ ଶସ୍ୟ ଟାକୁ ବହୁତ ଭଲରେ ପାଳନ କରନ୍ତି ଆଉ ନୂଆଁଖାଇ ଟାକୁ ବି ବହୁତ ଭଲରେ ପାଳନ କରାଯାଏ।
ହଁ।
ଓହୋ ବହୁତ ଭଲ କଥା। ଆମର ତ ଏପଟେ ସ ମାନେ ସବୁ ପ୍ରକାର ଅ ଯୋଉ ପୂଜା ପର୍ବ ରହିଲା। ସେଇଟା ପାଳନ କରାଯାଏ ଯେମିତି ଦଶହରା ଆଉ ଦୀପାବଳି। ହୋଲି ଦୋଳ ପୂର୍ଣ୍ଣିମା। ଆଉ ରହିଲା ଆମର ଯୋଉ ମାଣବସା ଗୁରୁବାର ବି ଭଲସେ ମାନେ ପାଳନ୍ତି।
ଆଉ ରହିଲା ଆମର କଣ ନୂଆ ବର୍ଷକୁ ବି ଆମ ନୂଆବର୍ଷ ଟାକୁ ବି ବହୁତ ଭଲସେ ପାଳନ କରନ୍ତି। ଏପଟେ
ସେଇ ସମୟରେ କରନ୍ତିନା ଯୋଉ ଇଏ ସାଙ୍ଗସାଥି ମେଳହେଇକି ଯୋଉ ଭୋଜି କରନ୍ତି ସେରା ସବୁଖାଲି ମଟନ୍।
ସାଙ୍ଗସାଥି ମାନେ ନୂଆ ବର୍ଷକୁ ଭୋଜିଭାତ କରିକି ବହୁତ ମଜାମସ୍ତି କରନ୍ତି। ଆଉ ରଜ । ବହୁତ ମଜା ହୁଏ କି ଆମର ଏଠି ମହୋତ୍ସବ ଯୋଉ ପଡ଼େ ରଜମହତ୍ସ। ମହୋତ୍ସବ ତ ନୁହେଁ ମାନେ ଯେମିତି ଅ କରନ୍ତି। ସେଇ ରଜ ମହୋତ୍ସବ ମାନେ ଇଏ କରନ୍ତି ଆୟୋଜନ କରନ୍ତି। ସେଥିରେ ସବୁ ପ୍ରକାର ଯୋଉ ଖେଳ ଛୋଟ ପିଲା ମାନେ ବଡ଼ ଯିଏ ରହିଲା ଆମର ଯୋଉ ମହିଳା ମାନେ ତାଙ୍କମାନଙ୍କ ପାଇଁବି ଖେଳ ରହିଚି ସେମାନେ ବି ଖେଳନ୍ତି। ସେରା ଯେମିତି କି ଅ ଯୋଉ ମ୍ୟୁଜିକ୍ ଚେୟାର ଆଉ ରହିଲା କଣ ଦୋଉଡ଼ିଡିଆଁ ପୁଚି ଆଉ ଯୋଉ ରହିଲା ଆମର କୋଶ୍ଚିନ୍ ଆନ୍ସାର୍ ଯୋଉ ଜିକେ ସେଇଗୁଡ଼ା ଆଉ ଆମର ମହିଳା ମାନଙ୍କ ପାଇଁ ରହିଲା ମ୍ୟୁଜିକ୍ ଚେୟାର ଆଉ ହୁଳ ହୁଳି ଏମିତି ସବୁ ଏଠି କରନ୍ତି ଖେଳ ଆୟୋଜନ କରନ୍ତି। ତା ସହିତ ବିଭିନ୍ନ ପ୍ରକାର ଦୋଳି ବି ପକାନ୍ତି ଝୁଲା ଦୋଳି ଚକ୍ରି ଦୋଳି ଆଉ ଛୋଟ ଛୋଟ ପିଲାମାନାନଙ୍କ ପାଇଁ ବେଲୁନ୍ ଦୋଳି ଆଉ ଜମ୍ପ ପିଙ୍ଗଦୋଳି ଯୋଉଟା ବହୁତ ସାରା ଲୋକ ଆସନ୍ତି ନାଁ ଏଖାଟି ହୁଅନ୍ତି। ଆଉ ସବୁଠୁ ଭଲ କଥା ହେଇକି ମାନେ ସେଇ ରଜରେ ନିଜ ନିଜ ଯୋଉ ପୁରୁଣା ସାଙ୍ଗସାଥି ରହିଲେ ତାଙ୍କ ସହିତ ଦେଖା ହୁଏ ଏଇଟା ବହୁତ ଭଲ ଲାଗେ। ସେଇ ତିନି ଦିନିଆଙ୍ଗ ଝିଅମାନେ ହୁଁ ଝିଅ ମାନେ ନୂଆ ଡ୍ରେସ୍ ପିନ୍ଧିକି ପୋଡ଼ପିଠା ପି ଠା ପାନ ଖାଇକି ବୁଲନ୍ତି। ଆଉ ପାଦରେ କଦଳୀ ପଟୁଆ ମାଡ଼ନ୍ତି। ଏମିତି ବହୁତ ସାରା ମଜା ମସ୍ତି କରନ୍ତି ଆଉ।
ହୁଁ ସେଇନାଗି ବୋହୁତ ବି ବୋହୁତ ବୋହୁ ଜଲ୍ଦି ଜଲ୍ଦି ପଳାଏ।
ହଁ ଲାଗେ କି ଯେମତି ସେ ମାନେ ଅ ହେଇ ଅନେକର ତ ବୋଲି ପୁଣି ଦେଖିଲା ବେଳେ ରଜ ସରିଯିବ କେତେବେଳେ ବି ଜଣା ପଡ଼ିବନି। ସମୟଟା ବହୁତ୍ ବ । ଆପଣ କେମିତି କଣ ପାଳିଛନ୍ତି ଏପାଳି ରଜ?
ହଁ ଆମେ ପୁଣି ନୂଆ ଡ୍ରେସ୍ ପିନ୍ଧୁ। ପୋଡ଼ ପିଠା ଖାଏ ରଜରେ ଯୋଉ ପୋଡ ଖାଏ ନା। ପୋଡ଼ ପିଠା ଖାଉ। ଆଉ ଅଳତା ଅଳତା ଲଗାଉ ମିଠା ହେରିକା ଖାଉ।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
ନା ନା। ।
ହଁ ହଁ ତାହେଲେ ଏମିତି ସବୁ ପାଳନ କରନ୍ତି ଆଉ। ରଜ
ହ୍ୟାଲୋ।
ହଁ ମୁଁ କହିଲି ତାହେଲେ ଏମିତି ସବୁ ରଜ ଆପଣ ମନାନ୍ତି। ଆଉ ବହୁତ ଭଲରେ ସାଙ୍ଗସାଥିଙ୍କ ସହିତ ଦେଖା କରନ୍ତି ଆଉ। ବୁଲନ୍ତି ମଜା ଭଲସେ ତାହେଲେ ପାଳନ କରନ୍ତି ଆଉ।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
ହଉ ତାହେଲେ ଆ ମୁଁ ଆଉ କିଛି ସମୟ ପରେ କଲ କରବି ତ କିଛି ଅସୁବିଧା ।
ମୁଁ ଆଉ କିଛି ସମୟ ଛାଡି କଲ୍ କରୁଚି ଆଉ।